ସେପଟେ ଡବଲ ଶୁଣା ଯାଉଛି ଆରଟାରେ ଏଟାରେ ଡବଲ ଶୁଣା ଯାଉଥିଲା। ହ୍ୟାଲୋ ହ୍ୟାଲୋ।
ହଁ ହ୍ୟାଲୋ।
ମୁଁ ଛାତରେ ଆଶି ବସିଛି। ଘର ଘରେ ସେଟା ଆବାଜ ଆସୁଛି ଫ୍ୟାନ ଆବାଜ ଆସୁଛିୁ ତ।
ହ
ସେଥିପାଇଁ ଆସିଲି ଉପରେ ବସିଛି ଆଉ।
ହଁ ହଁ ହଁ ଖାଇବା ସାରିଲାଣି ତୁମର?
ମୋର ବି ସରିଲାଣି ମୋର ତ ମେନ ଜିନିଷ ଅଛି କଣ ଝିଅ ମାନଙ୍କର ତ ଗୋଟେ ଗୋଟ ପ୍ରୋବ୍ଲେମ ଖାଇବା ସାରିବା ବାସନ ମାଜିବ ଘର କାମ ସବୁ ସାରିବା ତାପରେ ଯାଇକି ଯାହା ହଉ।
ଓହୋ ତମେ କଣ ମ୍ୟାରେଡ କି?
ହଁ ମ୍ୟାରେଡ ମୋର ଦେଢ ବର୍ଷ ଝିଅଟା ଅଛି ଇଂଲିଶ ୟୁଜ କରନି ମୋର ବି ହେଇଯାଉଛି ହିଁ ହିଁ
ହ ହ ହ ବିଭା ହେଇସାରିଲଣି ନା ଝିଅଟେ।
ହୁଁ ଦେଢ ବର୍ଷର ଝିଅ।
ଅ ତମର କୋଉଁ ଡିଷ୍ଟି କୋଉ ଜିଲ୍ଲା।
ନୟାଗଡ଼।
ଓହୋ ନାଇ ଆଉ ତମ ଝିଅ ତମ ଝିଅ କଣ ସ୍କୁଲ ଛାଡୁଛ ନା ନାଇଁ।
ଦେଢ ବର୍ଷର ଛୁଆକୁ କୋଉ ସ୍କୁଲ ଛାଡିବି ସିଏ ତ ଏବେ ଜଷ୍ଟ ମାନେ କଥା କହି ଆସୁଛି ଅଳ୍ପ। ଅଳ୍ପ କଥା କହୁଛି।
ଆଚ୍ଛା ଆଚ୍ଛା।
ଉ ଯାହାହେଲେ ବି ଅଢେଇ ବର୍ଷ ତିନି ବର୍ଷ ହେଲା ପରେ। ଏଆ ଟିଉସନ ଯିବ କି ସ୍କୁଲ ଯିବ ପ୍ଲେ ସ୍କୁଲୁ ଆ ଯିବ।
ହଁ ହଁ ନୟାଗଡ଼ ରେ ରହୁଛନ୍ତି ନା ଭୁବନେଶ୍ୱରରେ।
ନା ଆମର ଦଶ ପଲା ବାଟେ। ଏତେ ଟାଉନୁ ଆଡେ ନୁହ ପୁରା ଗାଉଁଲି ରେ ଅଛି।
ଦଶ ପଲା କୋଉଟା।
ମଦ୍ୟ ଗଣ୍ଡା।
ଓହୋ ପିଣ୍ଟୁ ଭାଇ ଙ୍କ ଭଉଣୀ କି ତମେ।
ହୁଁ।
ଆଚ୍ଛା ଆଚ୍ଛା।
ତାକୁ କେମିତି ଜାଣିଲ।
ସେ ମୋ ଦିଦି ହେରିକା ବ୍ୟଚ ରେ ଲିପା ଦିଦି ହେରିକା ବ୍ୟଚ ରେ।
ଓହୋ ହୋ ଲିପା ହଁ ଲିପା କୁ ଜାଣିଛି ମୁଁ।
ହଁ ତ ମୁଁ ସେଥିପାଇଁ ଜାଣିଥିଲି ଡାଉଟୁ। କହିଲି ତମକୁ ଯେତେବେଳେ ମଦ୍ୟ ଖଣ୍ଡ କହିଲ ଆ ମୁଁ ସେଥିପାଇଁ ଆ ରୋଷେଇ ସରିଲାଣି।
ରୋଷେଇ ସାରିକି ସମସ୍ତେ ଖାଇସାରିଲେଣି ଆ ତ ମଙ୍ଗଳବାର ସବୁ ସାଧା ହେଇଛି ଆଉ। ଭାତ, ଡାଲମା ହେଇଥିଲା ଆଉ ଫୁଲ କୋବି ଆଳୁ ମାନେ କଷା ହେଇଥିଲା। ଆଉ ପାମ୍ପଡ଼।
ଅ ହଁ ରଜ ସ୍ପେସିଆଲ ଆଉ ନା।
ସ୍ପେଶାଲ ବଲେ କିଛି ନାହିଁ ଆମର ଟିକେ ଶାଶୁ ଟିକେ କଳିିହୁଡି ଟାଇପି ର ତ। ସେତେବେଳେ ମାନେ ଭ ଗଲେ ଭଲ ପର୍ବପର୍ବାଣି କଣଥିବ। ସେ ଯାହା ହେଲେ ଗୋଟେ ଖୋଇ କି ଆଣିକି ନା ଝଗଡା ଲଗେଇ ଦେଇଥିବେ ସେଥିପାଇଁ ଏବେ ତିନି ଦିନି ହେଲା। ଖାଇବା, ପିଇବା ଠିକ ନାହିଁ ମାନେ ସକାଳେ କିଏ ଖାଇଥିବ କି ରାତିବେଳେ ଖାଇ ନଥିବ। ରାତି ବେଳେ ଖାଇବା ସକାଳେ ଖାଇନଥିବେ ଏଇଭଳିଆ ସିଷ୍ଟମ ଅଛି ଏଠି। ସିଏ କିନ୍ତୁ ଖାଇକି ବସୁଛନ୍ତି ଶଶୁର ସିଏ ମାନେ। ଉଁ ଯୋଉ କୁହନ୍ତି ନିର୍ମାୟା ପୁରୁଷ ଯୋଉ ଭଳିଆ ସେଇଭଳିଆ ସେ କିଛି ଜାଣିନାହାନ୍ତି ତାଙ୍କୁ। ଖାଇବାକୁ ଦିଅ ନଦିଅ କିଛି କହିବାର ନାହିଁ କିନ୍ତୁ ସବୁ ଠିକି ଝଗଡା ବାହାର କରୁଛନ୍ତି ଶାଶୁ।
ଅ ହଁ ଆଉ ତମ ହଜ ତମ ସ୍ୱାମୀ।
ସିଏ ବି ସବୁବେଳେ ମାନେ ଏପଟୁ ହେଇପାରୁନାହାନ୍ତି ସେପଟୁ ସେ ହେଇପାରୁନାହାନ୍ତି। ସିଏ ମଝି, ମଝି ଅଛନ୍ତି କୁଆଡେ କହିବେ ସେଇଆ। କାହାକୁ କହିବେ ଯୁଆଡୁ କହିଲା ବେଳୁ ସିଆଡୁ ଫସିଯିବେ। ତାପରେ ଆଉ ଗୋଟେ ଜିନିଷ ମୁଁ ଖାଇବା କଥା ଉଁ। ଯୋଉ ଯାହାର ଭୁଲ ଅଛି ତାକୁ କୁହ ମୋର ଭୁଲ ଅଛି ମତେ ବି କୁହ ତାଙ୍କର ଭୁଲ ଅଛି। ତାଙ୍କୁ କୁହ ସେ କହିବା କଥା। ହୁଁ ତମର ଭୁଲ ଅଛି ତମେ ବୁଝିଯିବ କି ତମେ ଠିକ ଥିଲା ବି। ତମେ ବୁଝିଯିବ କିନ୍ତୁ ତାଙ୍କର ଭୁଲ ଥାଇକି ବି ତାଙ୍କୁ କହିବ ଯଦି ସେ କହିବେ ସ୍ତ୍ରୀ ପଟେ ହେଇକି କହୁଛି।
ହଁ ବା ଆଜିକା ଡେଟ ମାନେ ସେଇଟା ତ ସବୁ ମାନେ କମ ମାନେ।
ନେ ଷ୍ଟାଟ୍ ମାନେ ଫାଷ୍ଟ ରହିଛି ମୋର ବାହାଘର ପରେ ପରେ ଯେତେବେଳେ। ବାହାଘର ଦିଇମାସ ପୁରା ବହୁତ ଭଲ ସେେ ଚଳେଇିଲଲେ ମାନେ ଗୋଟେ ତାଙ୍କ ଝିଅକୁ ବି ଏତେଇ କରୁନଥିବେ ମାନେ। ଏତେ ଭଲରେ ଚଳେଇିଲେ ତା। ପରେ ଉ ମାନେ ଥାର୍ଡ ମାସ ମାନେ ତୃତୀୟ ମାସ ଯେତେବେଳେ ହେଲା। ତୃତୀୟ ମାସର ଆଙ୍କର ଷ୍ଟାର୍ଟ ହେଲା ମୁଁ ଯେତେବେଳେ ଆମର ଘରକୁ ଗଲି ଗୋଟେ ମାସ ରହିକି ଆସିଲି। କଣ ପାଇଁ ଗୋଟେ। ଗୋଟେ ମାସ ରହିଲି ବୋଲି ତାଙ୍କର ବେଶି ପ୍ରୋବ୍ଳେମ ହେଲା ସିଏ କହିବା କଥା ମୁଁ ଯାଇଥିଲି ଯେତେବେଳେ ପନ୍ଦର ଦିନ ରହିକି ଆସିଥାନ୍ତି ମାନେ ଆମର ସେ ଟାଇମ ରେ ଦ ଯଡା ଶ୍ରାବଣ ନା। କଣ କୁହନ୍ତିୁ ଏୋଟେ ଜଡ଼ା ଶ୍ରାବଣ ପଡିଥିଲା। ତ ସେଥିପାଇଁ ମାନେ ନୂଆ ବାହା ହେଇଥିବେ ଯଉ ମାନେ ଘରକୁ ଯାଆନ୍ତିନି।
ହଁ ସତ।
ତ ସେଥିପାଇଁ ମୁଁ ଏଇଠି ରହିଲି ତା। ତାପରେ ଦି ମାସ ରହିଲା ପରେ ଗାଁକୁ ଗଲେ ଗୋଟେ ମାସ ପାଇଁ ଆମର ଭାଦ୍ରବ ମାସରେ। ଭାଦ୍ର ମାସରେ ଏମିତିରେ ବି ଝିଅ ମାନେ ଯାଆନ୍ତି ନା ମାନେ ବାପ ଘରକୁ। ତ ମୁଁ ଗଲି କାହିଁକି ଗୋଟେ। ଟେ ମାସ ରହିଲି ବୋଲି ଘରେ ମାନେ ସ୍ୱାମୀ କିଛି କହିବେନି ଶାଶୁ ଦିଅର ସିଏ। ଘରେ ଦି ଜନ ଯାକ ଝଗଡା ଲଗେଇଦେଲେ। ଏମତି ଅଛି
ଏବେ ବାହାଘର ହେଲା ପରେ ସିଏ ବି ଗୋଟେ ଜିନିଷ ଶିକ୍ଷା ପାଇଲାଣି ତାଙ୍କ ମା କେମିତି କଣ। ଆଗରୁ କଣ ଶାଶୁ ମାନେ ଦିଅର ସେ ଜବ କରଛନ୍ତି। ଅ ସେଣ୍ଟ୍ରାଲରେ ତ ସିଏ ସେଆଡେ ବାଙ୍ଗାଲୋରରେ ରହୁଛନ୍ତି। ଏଠି କଣ ହଉଛି କ ନାହିଁ ସି କିଛି ଜାଣିପାରୁ ନାହିଁ। ତ ଯେତେବେଳେ ଶାଶୁ କଥା ହେବେ ଭଲ ଖରାପ ଯୋଡା ଯୋଡି କରିକି ମାନେ ତାଙ୍କ ବଡ ପୁଅ ନା ରେ ମ ନାରେ କହିବେ ତ ସିଏ ସେ ଜିନିଷ ଟାକୁ ଚିଡାନ୍ତି ଯେ ବାପା ମାଆଙ୍କୁ ଆମେ ଠିକ ରେ ଦେଖୁନୁ ଖାଇବା ପିଇବାକୁ ଦଉନୁ ତାଙ୍କ କଥା ବୁଝୁନୁ ତାପରେ ତାଙ୍କ ତାଙ୍କ ଭାଇ ମୋ କଥାରେ ଚାଲୁଛନ୍ତି ଏମତି ମାନେ କହିକିନା ଝଗଡା କରନ୍ତି
ହ ଆଉ ତମ ସ୍ବାମୀ କଣ କରୁଛନ୍ତି
ସିଏ ଏଇଠି ଅଛନ୍ତି ସୋସାଇଟିରେ ପିଅନ ଅଛନ୍ତି
ଓହୋ
ତାଙ୍କ ଗାଁରେ ଏକା
ହଁ ମାନେ ସାଲାରୀ ଦରମା କେମିତି କଣ ଭଲ ଅଛି ଚଳି ହେଇଯାଉଛି
ହୁଁ ଗୋଟେ ଜିଷ ଜଡିକି ମାସଡିକି ଭଲ ଯେତେ ଅଧିକ ହେଲେ ବି ଚଳିପାରୁନି ଯେତେ କମ ହେଲେ ବି ଚଳିପାରୁ କିନ୍ତୁ ଗୋଟେ ଜିନିଷ ଚି ଆମର କଣ ନିଜେ ଚାହିଁବ ତ ଚଳିପାରିବ ମୁଁ କହିବା କଥା ମୋର ସେମିତି ଖରାପ ମାନେ ବାଜେ ଖର୍ଚ୍ଚ ସେମିତି ନାହିଁ ମୁଁ ସେତିକି ଟଙ୍କାରେ ବି ଚେଷ୍ଟା କରୁଛି ସେଭିଙ୍ଗ କରିବା ପାଇଁ ହେଲା କିନ୍ତୁ ଗୋଟେ ଜିନିଷ ହଉଛି ସେତିକି କରିପାରୁନି କିନ୍ତୁ ମୁଁ କହିବି ମୋ ଖର୍ଚ୍ଚ ମୁଁ କମ କରିକି ମୁଁ ସେଥିରୁ କିଛିଟା ଟଙ୍କା ରଖ ପଖ ବି କାହିଁକ ନା ମୋର ଛୋଟ ଝିଅଟେ କାଲି କାଲି ବଡ଼ ହବ ତାର ଫ୍ୟୁଚର ଅଛି ପାଠ ପଢା ଆଜିକାଲି ବେ ପାଠ ପଢାରେ କେତେ ଖର୍ଚ୍ଚ ହଉଛି ତ ସେଥିପାଇଁ ମୁଁ ଚାହୁଁଛି କିଛିଟା ଟଙ୍କା ରଖିବି କିନ୍ତୁ ଗୋଟେ ଜିନିଷ ହଉଛି କଣ ଯେହେତୁ ଘରେ ସମସ୍ତେ ଅଛନ୍ତି ଘର ଚଳୁଛନ୍ତି ସ୍ଵାମୀ ମୋ ଦେହର ଗୋଟେ ବି ଟଙ୍କା ଦବାର ନାଇଁ। ସିଏ ପଚା ଷାଠିଏ ହଜାର ପାଉଛନ୍ତି ହେଲେ ଗୋଟେ ଟଙ୍କା ବି ଘରକୁ ଦଉନାହାନ୍ତି। ଆମର ମାନେ ପନିପରିବା ତେଲ ଲୁଣ ସବୁ ରୁ ଘରେ ଆମର ଯୋଉ ସିଏ ନିଜେ ଜମି ବଡି ସ କାମ କରୁଛନ୍ତି ତାଙ୍କର ନିଜର ବି ଜମି ନାହିଁ। ଭାଗ ଧରିକି ସବୁ ଜମି କରୁଛନ୍ତି ଟଙ୍କା ତିନି ଲକ୍ଷ ର ଧାନ ବିକା ହଉଛି।
ହଁ।
ଆଉ ତାପରେ ଉଁ ମାନେ ଘର ଖାଇବା ସବୁ ସେଇଥିରୁ ହିଆଉଛି। ତଥାପି ଏମାନଙ୍କର ପସନ୍ଦ ଆସୁନି କହୁଛନ୍ତି ଶଳା ତକାରିରେ କଣ କରୁଚନ୍ତୀ?
ଭାଇଙ୍କି ତମେ କହିବ ବି ଦି ଭାଇ ଯାକ ଯେବେ ଆସିବେ କଥାବାର୍ତ୍ତା ହେଇଯିବ ମାନେ ତମେ ଏତିକି ଦିନ ତମେ ବାପା ମାଙ୍କୁ ପଚାର ଆମେ ବାକି ଏତିକି ବାପା ମାଙ୍କୁ ପଚାରିବା ଆଉ କଣ
ଏକାଠି ଅଛନ୍ତି ତ ମାନେ ଏବେ ଜଷ୍ଟ ଗୋଟେ ବର୍ଷ ହେଲା ବାହାଘର ହେଲା ତ ସେଥିପାଇଁ ମୁହଁ ଖୋଲିକି କୌଣସି ଜିନିଷ କହି ହଉନି ତାପରେ କହିଲା ମାନେ ସେ କହିବେ ଯେ ଆମ ବାହାଘର ହଉବକା ମାସ ଟେ ଏଇ ବର୍ଷେ କରିକି ଚଳେଇ ପାଲାନି। ଆଉ ସାଙ୍ଗେ ସାଙ୍ଗେ ଅଲଗା ହବା ପାଇଁ କହୁଛନ୍ତି ଏଦିନ ଛଡା ହଉଛି କଣ? ତ ସବଡ ଯେହେତୁ ବଡ ସବୁ ଯାକ ଭୁଲ୍ ଆମ ଉପରକୁ ଆସିବ। ସବୁଆଡୁ ଭାବି ଏମତି ରହିଲା ବେଳକୁ ଚୁପ୍ ହେଇକି ରହିଆକୁ ପଡୁଛି ଆଉ କଣ କରିବ। ତାପରେ ଏଠି ମାନେ ଏଠି ଆଙ୍କ ଘରେ ଏତେ ଉଁ ମାନେ ଅସୁବିଧା ହେଲା ମୁଁ ଆ ମାନେ ବାହାଘର ପରେ କହିଲୁ ଦି ମାସ ମାନେ ରହିଛି ଏଠି ତାପରେ ମାସେ କରିକି କେତେବେଳେ ଏଠି ରହିନି ସବୁବେଳେ ଆମ ଗାଁ ରେ।
ହ
ମାନେ ଝିଅ ପେଟ ରହିଲା ତିନି ମାସ ମାନେ ତିନି ଦିନ ପାଖାପାଖି ପୁରା ଉପାସ ରହିଲି।
ହଁ
ତାପରେ ମୋ ପୁରା ଅବସ୍ଥା ଖରାପ ହେଇଗଲା ମେଡ଼ିକାଲରେ ଆଡ଼ମିଟ୍ ହେଲି। ହଁ। ତାପରେ ଘରେ ଆସିକି ନେଇଗଲେ ଆମ ପୁଅ ହିଁ ଆସିକି ନିଏ ବାରମ୍ବାର ତା ଫୋନ କରି କାନ୍ଦିବି। ମୁଁ ଏଠି ରହିବିନି ମତେ ଏଠି ଖାଇଆକୁ ପିଆକୁ ବି ଦଉନାହାନ୍ତି।
ହଁ ବା ତମ ତମ ଦିଦି ଯେମତି ସିଚୁଏସନ ଏ ଯୋଉ ଲିପା ଆନି ନୁହେଁ। ଏ ତା ମଝିଆଣି ଭଅର ଭଉଣୀର ସେମିତି ସିଚୁଏସନ୍ କନ୍ଦଳବରେ ବାହା ହେଇଥିଲା। ମାନେ ତା ଶାଶୁ ମାନେ ଆଠ ମାସ ହେଲାଣି ତଥାପି ପାଣି ଆଣି ଦଉନଥିଲା।
ଗୋଟେ କଥା କଉଚି ମାନେ ଏଇ ଦଶପଲ୍ଲା ପଟେ ଏରିଆର ଯୋଉ ଯେତିକ ଯାକ ଶାଶୁ ଅଛନ୍ତି ଭଗବାନ ମାନେ ଉଁ ଗୋଟେ କାଟାଗୋରୀର।
ଟାଗରି।
ମୁଁ ମାନେ ମୁଁ ଦେଖୁଛି ମାନେ ଗୋଟେ ଜିନଷ ଯାହାକୁ ବି ଏତେ ବସିବ ଆମ ପଟୁ ଝିଅ ଆସନ୍ତୁ କୋଉ ପଟ ବି ଝିଅ ଆସନ୍ତୁ ସେ ଗୋଟେ ଜିନିଷ ହି କହୁଚନ୍ତି। ମୋର ଗୋଟେ ସାଙ୍ଗଟେ ଅଛି ଫୁଲବାଣୀର। ସେ ସେମିତି ଫୋନ କରିଥିଲା ତାର ଗୋଟେ ସାଙ୍ଗଟେ ବାହା ହେଇଛି ଏଇଠି ଦଶପଲ୍ଲା ରେ ସେମିତି ତା ସ ଶାସୁ ବି ଚଳେଇ ଦେଲାଣି ଲାଷ୍ଟରେ ସେ ଅଦି ମାନେ ତା ସ୍ୱାମୀ ସାଙ୍ଗେରେ ଯିବାକୁ ଚାହୁଁଚି ତା ତା ମାନେ ଚାକିରି ଆଡେ ତ ତାକୁ ବି ଛାଡିଆକୁ ଦଉନାହାନ୍ତି ଯଦି ସେ ମାନେ ଏ ଝଗଡା କରିକି ପଳେଇଲା ତାପରେ ଏମିତି ଏମାନେ ଇଏ କଲେ ଯେ ଡିଭୋର୍ସ ହେଇଗଲା ଲାଷ୍ଟରେ।
ସେଆ ବା ଏଟା ହଉଛି ଗୋଟେ ଅସୁବିଧା ଆମ ବ୍ୟାଚ ରେ ଏମିତି ଦିଦି ଜଣେ ଓଡ ଗାଁରେ ବା ହେଇଚି। ପୁରା ଧନୀଘର ଲୋକଟା ପୁରା ମାନେ ଷ୍ଟାର୍ଟିଂରୁ ଷ୍ଟାର୍ଟିଂରୁ ଏମତି ଭଲରେ ପୁରା ଏତା ଗଲେ ଆ ଖିଆ ବେଲେ ହଁ ପୁରା କୋଟିପତି ଘର ଛୁଆଟା ତ ଓ ଫୁଣି ପିଲାଟା ପୁଣି ଏଜେଟ ଭଳିଆ ଦେଖା ହଉଛି ପୁରା। ଆଙ୍କେ ଏମିତି ବାହା କରିଦେଲେ ତାଙ୍କୁ ଟିକେ ଧନ ସମ୍ପତ୍ତି ଲୋଭରେ ଟିକେ ବାହାକରି ଦେଲେ ତାଙ୍କର ପୁଣି ଗୋ ତାଙ୍କ ଝିଅ ସେ ବାହା କରିଦେଲେ ଏବେ ଯୋଉ ଭଳିଆ ଜାଣିଛ ତାର ଇନଷ୍ଟା ଆଇଡି ମାନେ କିଛି ପୋଷ୍ଟ ନାଇଁ କି ଯେତିକ କଣ୍ଟାକ୍ଟରେ ଆମର ଥିଲା ବି କାହାକୁ କଲ୍ ଫଲ୍ କରୁନେଇ ମାନେ ତା ଆଉ ଦି ଜଣ ଝିଅ ପିଲା ସାଙ୍ଗ ଗଲେଣି।
କରିଥିବେ ଜଗା ରଖା କରିଥିବେ କଁ କରିବ
ହଁ କଇଲେ କଲ ବି ଟିକେ କରୁନେଇ ସମସ୍ତେ ଆମ କ୍ଲାସ ପିଲା କଉଥିଲେ କଇଲେ ବେଣା କେତେ କଲ୍ କରେ କେତେ କାନ୍ଦୁଚି ଜାଣିଚୁ ସେ କୌଣସି ପୁଅ ପିଲାମାନଙ୍କୁ ଆଉ ଆମ ସାହିତ ଯାହା ଯେତେବେଳେ କଥା ହେଯାଉଥିଲା ଏବେ ଆଉ ଟୋଟାଲ କ କଥାବାର୍ତ୍ତା ନାଇଁ କିଛି ନାଇଁ।
ବର୍ତ୍ତମାନ ମୋର ବି ସେଇ ସେମ୍ ହିଁ ହଉଛି, ମାନେ ମୁଁ କାହାକୁ ମୋର କୌଣସି ସାଙ୍ଗ ମୋର ମୋବାଇଲ ନ ନମ୍ବରରେ ନାହାନ୍ତି। ମାନେ ଏଇ ଯ ଆପ୍ଲିକେସନ ଟା ଯୋଉ ଚଲଉଚି ସିଏ ପୁଣି ଆମ ପୁଅ କହିଲା ମୁଁ ପଚାରିଲି କଇଲି ଚଲେଇବି କି ନା ନାଇଁ ନାଇଁ ସେଇଟା କିଛି ଦରକାର ନାଇଁ। ତାପରେ ଉଁ ଝଗଡା ଦି ଜଣ ଯାଙ୍କ ଭିତରେ ହେଲା କୌଣସି କାରଣ ନେଇକି ହେଲା। ଏ ତାଙ୍କ ଘର କଁ କଣ କଥା ନେଇକି ତ ମୁଁ କହିଆ କଥା ଯଦି ତମେ ଗୋଟେ ଜିନିଷ ସବୁ କଥାରେ ମା ବାପା ମା ବାପା ହଉଛ ତାହେଲେ ମୁଁ ମୋ କ କଥା କାହିଁକି ଭାବିବେନି। ତ ମୋ ମୋ ମୋ ମୋ ତା ତା ପରେ ଆଉ ଗୋଟେ ଜିନିଷ ମୁଁ କହିବା ଏତେ ଫ୍ରି ମାନେ ଖାଲିରେ ମୁଁ ବସୁଛି। ରୋଷେଇବାସ ସରିଲା ଖାଇବାକୁ ଦେଇ ସାରିଲି ଦିପ୍ରହରେ ଏଠି ଝିଅ ଶୋଇ ପଡ଼ିଲା ମୋର ଆଉ କିଛି କାମ ନାଇଁ ତ ମୁଁ କହିଆ କଥା ମୁଁ ଯଦି ଏଁ ସେଥିରେ କିଛି ନହେଲେ ଗୁ ଦିନକୁ ଦିଟା ତିନିଟା କଲ ମୁଁ କରୁଛି ତାହେଲତ ମୁଁ କିଛିଟା ଇନକମ୍ କରିପାରବି। ତ ସେତିକିତ ତ ମୁଁ ତମ ଓପେରେ ତ ମାନେ ନିର୍ଭର କରିବିନି ନା। ତ ନିଜ ଖର୍ଚ୍ଚ ନିଜେ କରିପାରିବି। ତ ଏଇ ଜିନିଷ ଟା ମୁଁ ଧରି ମୁଁ ଆଗୁରୁ ବି ଅଲଗା ମାନେ ଇଏ ଉଁ ଚଲଉଥିଲି। ସେଥିରେ ବି ମୋର ବହୁତ ଟଙ୍କା ଆସିଚି ଇ ମୁଁ ଆମ ଘରେ ଫ୍ରିଜ ନେଇକି ବୋଉ ପାଇଁ ଉଁ ମାନେ କାନର ଫାନର ସବୁ ମୋ ପାଇଁ ବାହାଘର ପେଇଁ ଚୁଡି ବହୁତ ଜିନିଷ କିଣିଥିଲି, ବାହାଘର ପରେ ମୋ ଆକାଉଣ୍ଟରେ ରେ ତିରିଶ ହଜାର ଟଙ୍କା ବି ରଖିଥିଲି। ଖାଲି ମାନେ ଇ ସୋ ଇଏରେ ସୋସିଆଲ ମିଡିଆରେ।
ହଁ ହଉ ଦିଦି ରଖୁଚି।
ହଁ ହଉ।